କେମିତି ଅଛ?
ହଁ ଭାଇ ଅଛୁ ତମେ କେମିତି ଅଛ ଭାଇ?
ମୁଁ ବି ଭଲରେ ଅଛି। ଆଉ ଏବେ ଏବେ ତ ଆଜି ତ ରବିବାର ଥିଲା ଏଇ ଚିକେନ ଆଉ ଭାତ ଖାଇଛି।
ଆଛା ଭାଇ ମୁଁ ମାଛ ଚିଙ୍ଗୁଡି ଆଉ ଭାତ ଆଉ।
ଆଚ୍ଛା।
ହଁ ଭାଇ ହୁଁ ଭାଇ ଏବେ ପଢାପଢି କଣ କରୁଛ?
ପଢାପଢି ସେମିତି ଦେଖିବାକୁ ଗଲେ ତ ଦଶମ ସରିଲା ପରେ ଯୁକ୍ତ ଦୁଇରେ ଆଡମିସନ ନେଇଥିଲି ସାଇନ୍ସ ରେ। ତାପରେ ସରିଯା ଏବେ ମୁଁ ପ୍ଲସ୍ ଥ୍ରୀ ରେ ପଢୁଛି ଆମର ଯୋଉ ରେକୁଟି ଆଞ୍ଚଳିକ ବିଦ୍ୟାଳୟରେ ଆଉ। ଆଉ ତମେ କଣ ପଢୁଛ?
ମୁଁ ଭାଇ ଯୁକ୍ତ ତିନି କରିଛି ବିଜ୍ଞାନ ଆରେ ବିଜ୍ଞାନ ଷ୍ଟିମରେ କରୁଛି ଆଉ।
ଆଚ୍ଛା ଆଉ ଦେ ଘର ଲୋକଙ୍କ ଦେହ ପା ସବୁ ଠିକ୍ ଠାକ୍ ଅଛି ତ?
ହଁ ଭାଇ ଆମର ସବୁ ଭଲ। ତମେ କେମିତି ଅଛ?
ହଁ ଭାଇ ମୁଁ ଭଲ ଅଛି। ଆଉ ମୁଁ ଶୁଣିବାକୁ ପାଇଲି କଣ ତମର ସେପଟେ ରଜ ଭଲ ହୋଉଛି।
ହଁ ଭାଇ ଆମର ରଜ ବହୁତ ଭଲରେ ହୁଏ।
ଆଉ ରଜ ବିଷୟରେ କଣ କେମିତି ଚାଲିଛି ଏବେ କଣ ସବୁ ହଉଛି ଟିକେ କୁହନ୍ତୁ ମତେ କିଛି।
ଆଉ ପାଇଁ ଦେଖ ପ୍ରଥମେ ଆମର ରଜ ଆମର ତେର ଚଉଦ ଚଉଦରୁ ଷ୍ଟାର୍ଟ ହୁଏ। ତେରରେ ଆମର ପାଣି କୁହ ଚଉଦରେ ପହଁଲିି ରଜ। ତ ଆମର ଚଉଦ ପୂର୍ବରୁ ଆଠ ଦିନ ପୂର୍ବରୁ ମାନେ ଛଅ ତାରିଖ ପାଞ୍ଚ ତାରିଖ ପାଖରୁ ଆମର କାମ ଷ୍ଟାର୍ଟ ହେଇଯାଏ।
ଆଛା।
ଆମେ ଛକରେ ଆ ଆମ ଗାଁ ଗାଁ ଛକରେ ଦୋଳି ପୋକେଇବା ପାଇଁ ବାଉଁଶ କାଠ ଏଗୁଡା ସବୁ ମାନେ ସବୁଆଡେ ଯାଇକିନା ସଂଗ୍ରହ କରୁଛୁ। ତାପରେ ତାକୁ ସବୁ କାଟିକି ଠିକ ଠାକ ସେ ଲଗେଇ ଆମେ ଏବେ ମାନେ ଦୋଳୀ ପକେଇବାର ପ୍ରଥମ ଷ୍ଟେଜରେ ଅଛୁ ତାପରେ ଛକ ଧୁଆ ହୁଏ। ଏବେ ଛକ ଧୁଆ ଚାଲିଛି। ଆଉ ଛ ଛକ ଧୁଆ ହଉଛି ଛକ ଧୁଆ ହେଲା ପରେ ଆମର ଦୋଳି ପକେଇବାର କାମ ଷ୍ଟାର୍ଟ ହୁଏ ତ ଦୋଳି ପଡିଲା ତାପରେ ଟେନ୍ଟ ମରା ହୁଏ। ମାନେ ବାଇ ଆଉ ହେଲେ ଆମର ଆଉ ଲାଇଟ୍ ସିଷ୍ଟମ ମାନେ ଆଲୋକ ଫାଲୋକ ସବୁ ଗୁଡାକ ଦିଆ ହୁଏ। ଆଉ ଷ୍ଟେ ହେଲା ଆମର ମଞ୍ଚ ଯୋଉ ତିଆରି ହୁଏ କଳାକାରଙ୍କ ପାଇଁ ମଞ୍ଚ ତିଆରି ହୁଏ। ତାପରେ ଅଛି ମଞ୍ଚରେ ସବୁ ପ୍ରକାର ଆକ୍ଟିଭିଟୀ ରହେ ମାନେ ଆମର ସବୁଦିନ ଯୋଉ ରହିବ। ଖେଳ ପ୍ରତିଯୋଗିତା ମାନେ ଶଙ୍ଖ ହୁଳହୁଳି ତାପରେ ହେଲା ବାସ୍କେଟ ବଲ ଏଇପରିକା ଗେମ୍ ଗୁଡିକର ମାନେ ଖେଳ ଗୁଡିକ ରହିବ ତାରେ ଖେଳ ଖେଳହନ୍ତି ଲାଷ୍ଟ ଦିନ ସବୁମାନେ ପ୍ରାଇଜ ମାନେ ପୁରସ୍କାର ପାଇବାର ଯୋଗ୍ୟ ଥାନ୍ତି ତାଙ୍କୁ ସବୁ ପୁରସ୍କାର ଦିଆହୁଏ।
ଆଚ୍ଛା।
ସେଇ ଭଳିଆ ହୁଏ ରଜ ଆଉ। ଆଉ ଭାଇ ତମ ଗାଁରେ ରଜ କେମିତି ହୋଉଛି?
ଆମ ଆଡେ ରଜ ସେମିତି କହିବାକୁ ଗଲେ ଏତେ ବି ଭଲ ହୁଏନି ଆମେ ତ ନିଜେ ଆମ ସାହିର ଅଳ୍ପ ପିଲା ମାନେ ଆମେ ନିଜେ ବାଉଁଶ ଫାଉଁଶ ହାଣିକି ଆଉ ଯାହା ଯେମିତି ତାଳ ଗଛ କାଟିକି ସବୁ ରେଡି କରିଛୁ। ତାରେ ମିସ୍ତ୍ରୀ ବି ଆସିଲାଣି ଏବେ ଏତେ ତାଳ ଅଛ ସବୁ କଟା କଟି ହେଇକି ସାଇଜ୍ ଚାଲିଛି ଯେ ଜେତେବେଳେ ବି ପୁରା କାମ କମ୍ପ୍ଲିଟ ହବ ତାପରେ ଆମର ସେ ସବୁ ପୋତା ହେଇକି ରଜ ଫଜ କରାଯିବ ଆଉ। ଫାଷ୍ଟ ଗୋଟେ ମିସ୍ତ୍ରୀ ଆ ଦେଖିଥିଲୁ ସେ ମିସ୍ତ୍ରୀ ର ଘରେ କଣ ଅସୁବିଧା ହେଲା ସେ ଆଉ ଆସି ପାରିଲାନି। ତାରେ ଆଉ ଗୋଟେ ମିସ୍ତ୍ରୀ ଖୋଜିକି ତାକୁ ଆଣିକି ଏବେ କାମରେ ସେ ଏବେ କାମ କଲାଣି ଆରମ୍ଭ କରି କଲାଣି ମୋରଏ ଚକିର ଦୋଳି ପଡିବ ଆଉ ଯୋଉରା ଖାଇବେ ବୋଲି କହୁଛନ୍ତି ଆମେ। ତାଳ ଗଛ ଆଉ ଯୋଉ ଆମର ଯୋଉ କାଠ ସବୁ ପଡୁଛି ଆଉ ଆଉ ବାଉଁଶରେ ଦୋଳି ପଡିବ ଯଉପଟ ପଟା ଦୋଳି ଦୌଡ଼ି ଦୋଳି ଛୋଟ ଛୁଆ ମାନଙ୍କ ପାଇଁ ଏଇଭଳିଆ ସବୁ ଚାଲିଛି ଏବେ ପ୍ରିପାରେସନ ଆଉ।
ଆଉ ଭାଇ ମୁଁ ଶୁଣିବା ପାଇଁଲିି ତମେ ମାନେ ଭଲ ଜିମ୍ ଫିମ କର? ତ ମତେ ଟିକେ କଣ ମାନେ ଦବ ଟିପ ମାନେ ସଜେସନ ମାନେ କିଛି ଉପଦେଷ୍ଟା ଦବ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଜିମ୍ କରିବାକୁ ଗଲେ କଣ କି ଆମର ଯଉ ଘର ବାହାରେ ମୁଁ ଏବେ ଟିକିଏ ଫାଙ୍କା ରହୁଛି ତ ସେଥିପାଇଁ କି ଛି ମୁଁ ମୋର ମୁଁ ଚାହୁଁଛି କି ବଡ଼ିଟା ଫିଟ୍ ରଖିବା ପାଇଁ ସେଥିପାଇଁ ୱେଟ୍ ସବୁବେଳେ ୱେଟ୍ ଲସ୍ କରିବାକୁ ଚାହୁଁଛି ଆଉ ବାହାର ଖାଇବା କିଛି ଖାଉନି। ତାପରେ ଆମର ଜିମ୍ କରିବାକୁ ହେଲେ ଫାଷ୍ଟ ତ ମାନେ ବାହାର ଖାଇବାକୁ ସବୁ ଛାଡ଼ିବାକୁ ପଡ଼ିବ କାହିଁକି ନା ସେସବୁ ଅଧିକ ଚର୍ବି ଜାତୀୟ ଖାଦ୍ୟ ଯେମିତି ତେଲ ରହିଯାଉଛି ନା ଅଧିକ ବାହାର ଖାଇବା ଦେଖିଲା ବେଳକୁ ଆମର ତ ଫାଷ୍ଟ ଫୁଡ କହୁଛନ୍ତି ଯେମିତି ଯେମିତି ସବୁ ପଳେଇ ଆସିଛି ଚିକେନ ର ଆଇଟମ ଆଇଁଷ ର ସବୁ ଆଇଟମ ଆସୁ ତାପରେ ବରା ଆମର ତ ସିଙ୍ଗଡା ଓଡିଶାରେ ଫେମସ ହଉ ଏଇରା ସବୁ ଖାଉଛନ୍ତି ସବୁ ଲୋକ ସେଇରା କେମିତି ଆମେ ଚେଷ୍ଟା କରିବା ଛାଡିବା ପାଇଁ। ଆ ସେଇଟା ଛାଡିକି ଆଉ ନି ନିଜେ ଘରେ ସକାଳୁ ଉଠିକି ପନ୍ଦର କୋଡି ମିନଟ ନିଜେ ଯୋଗ କରିବା ହେଲା କିମ୍ବା କିଛି ଓଜନ ଜିନିଷ ଟେ କିବା ହେଲା ସେଇଟା ଆମର ଜିମ୍ କୁହାଯାଏ ଆଉ ସେମିତି ଏବେ ଟାଇମ ବାହାର କରି ନିଜେ କରିବାକୁ ପଡିବ କାହିଁକି ନା ନିଜ ବଡିଟା ଫିଟ ରଖିଲେ ସମସ୍ତେ ଦେଖିଲେ ପଚାରିବେ ଭଲ ଲାଗିବ ଆମେ ସମସ୍ତି ଙ୍କି ଫିଟ ରଖିପାରିବା। ଘର ପରିବାର ଲୋକ ସମସ୍ତେ ଫିଟ ରହିବେ ରହିଲେ ସମସ୍ତେ ସ୍ଵାସ୍ଥ୍ୟ ରହିବେ। ମାନେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏଇଭଳି ମୁଁ ଏବେ ବି କରୁଛି ଆଉ
ଆଉ ଭାଇ ମୁଁ ମୋର ପେଟର ଚର୍ବି କମେଇିବାକୁ ଚାହୁଛି ତ କେମିତି କଣ କରିବି ସେ ବିଷୟରେ ଟିକେ କହିବେ?
ପେଟ ଚର୍ବି ତମେ ଚାହୁଁଚ ଯଦି ତମେ ଏବେ ସକାଳୁ ଉଠିବ ଖାଲି ପେଟରେ ମାନେ ଚେଷ ତାର ହଉଚି ଅଧିକ କାମ କରିବା ପାଇଁ। ଯେମିତି ଦୌଡିବା ହେଲା କିମ୍ବା ଆମର ସେମିତି ନର୍ମାଲ ଚାଲିବା ହେଲା କିଛି ଗୋଟେ ଦି କିଲୋମିଟର ଭିତରେ ଚାଲିବ ଧୀରେ ଧୀରେ ମାନେ ବିନା ଖାଇବାରେ ଯାହାବି ଶକ୍ତି ଟା ବାହାରିବ ସବୁ ସେ ଫ୍ୟାଟ ରୁ ଯଉ ପେଟରେ ଆମର ଫ୍ୟାଟ ଚର୍ବି ଜମି ଯାଉଛି ସେଇଥିରୁ ଶକ୍ତି ଟା ଆମର କାମରେ ପରିଣତ ହେଇଯିବ ଆଉ ସେଇ ଫ୍ୟାଟଟା ଯେତେ ଆମର କାମରେ ପରିଣତ ହବ ସେତେ ଦେହରୁ ଆମର ଚର୍ବି ଟା କମି କମି ଯିବ ସକାଳୁ ଉଠିବ ଡେଲି ଚେଷ୍ଟା କରିବ କେମିତି ଟିକେ ଶ ଶୀଘ୍ର ଉଠିବା ପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିକି ର ମାନେ ଦୌଡିବା ହେଲା କିମ୍ବା ଆମର ଯୋଗ ବ୍ୟାୟାମ ହେଲା କିମ୍ବା ଚାଲିବା ହେଲା ଖାଲି ଗୋଟରୁ ଦି କିଲୋମିଟର ଭିତରେ ଗଲେ ବି ଏଇ ପାଖାପାଖି ଗୋଟେ ମାସ ଭିତରେ ଉଁ ନିଶ୍ଚିନ୍ବହୁତ ଚର୍ବି ଝଡିଯିବ ବଡିରୁୁ।
ଆଛା ତ ଭାଇ ଆଉ ତମର ସେପଟେ କଣ କଣ ଫେମସ୍ ମାନେ ପର୍ବ?
ଆମର ଏପଟେ ଦେଖିବାକୁ ଗଲେ ତ ଏମିତି ଦଶହରା ଆଉ ଯୋଉ ଲକ୍ଷ୍ମୀପୂଜନ ଆମ ଗାଁ ରେ ହୁଏ ଦଶହରା ଆମ ଗାଁ ରେ ହୁଏ। ରଜ ଆଉ ଯୋଉ ସେମିତି ଦେଖିବାକୁ ଗଲେ ଦଶରାଟା ଆମର ଫେମସ କଣ କାହିଁକି ନା କାହିଁକି ଆମର ଏବେ ଏଇ ଆମ ପାଖରେ ତ କୋଉଠି ଦ ଦଶହରା ହୁଏନି ନା ଆମ ଗାଁରେ ଦଶହରା ଟା କରାଯାଏ। ଠାକୁରଙ୍କୁ ତିଆରି କରାଯାଏ ଏମିତି ପାଞ୍ଚ ଦିନ ଛଅ ଦିନ ପର୍ଯ୍ୟନ୍ତ ପୂଜା ଚାଲେ ଫାଷ୍ଟ ତିନି ଦିନି ସ ଠାକୁର ଭଲ ତିଆରି ହୁଏ ମାନେ ଦେଖିଲା ଭଳିଆ ଠାକୁର ତିଆରି ହୁଏ କାହିଁକି ନା ଆମ ଗାଁରେ ଗୋଟାଏ ଜାଗାରେ କରାହୁଏ ନା ଆଉ ଗୋଟେ କରାଯାଏନି ନା କୋଉଠି ଦଶହରା ହୁଏନି ଠାକୁର ଭଲ କରାଯାଏ ତାପରେ ଆମର ଫାଷ୍ଟ ଯୋଉ ଷଷ୍ଠୀ ଷଷ୍ଠୀ ଦିନଠୁ ଆମର ପୂଜା ଆରମ୍ଭ ହେଇଯାଏ କଳସ ବୁଡା ଯାଏ। ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ଯୋଉ ଅଷ୍ଟମୀ ନବମୀ ଦଶମୀ ଦଶମୀ ରହିଲା ନବମୀ ଦିନଠୁ ଆମର ଆମ ଗାଁରେ ପାଲା ଅନୁଷ୍ଠ ଆଗରୁ ଅଛି ଯାହାକି ଆମ ପୂର୍ବରୁ ସେ କରି ଯାଇଛନ୍ତି ଆମେ ସେଟାକୁ କରୁଛୁ ସେମାନଙ୍କ ଦ୍ଵାରା କରାଯାଇଛି ଯୋଉ ପାଲାଟା ଆମର ହଉଛି ଆମେ ତାହାକୁ ଅଷ୍ଟମୀ ନବମୀ ଦଶମୀ ନହେଲେ ନବମୀ ଦଶମୀ ଏକାଦଶୀ ଦିନ ଏଇ ତିନି ଦିନି ପର୍ଯ୍ୟନ୍ତ ଆମର ପାଲା ତିନି ରାତି ହୁଏ ଗୋଟେ ରାତିରେ ଦି ଦିଟା ଦି ଦି ଜଣ ଗାହାଣ ଆସନ୍ତି। ତାଙ୍କର ଯାହା ପରିନ କରିବା କଥା ସେ କରନ୍ତି ଆଉ ଏ ଏଇଭଳି ଚାଲଲା ଆମର ଆଉ ଆଉ ତମ ଗାଁରେ କଣ ସେମିତି କିଛି ଆଉ ରଜକୁ ଛାଡିଲା ପରେ କଣ ହୁଏ କି ବଡ ପର୍ବ?
ଭାଇ ଆମ ଗାଁରେ ଲକ୍ଷ୍ମୀ ପୂଜା ହୁଏ ମାନେ ବହୁତ ଭଲ ସେ ହୁଏ କାରଣ ଆମର ଲକ୍ଷ୍ମୀ ପୂଜାଟା ବହୁତ ବଡ଼ ପର୍ବ ମନା ହୁଏ। ଲକ୍ଷ୍ମୀ ପୂଜା ବହୁତ ଭଲସେ ହୁଏ ଆଉ ସାହି ସାହିରେ ସବୁ ଗଣେଶ ପୂଜା ସରସ୍ଵତୀ ପୂଜା ହୁଏ ଆଉ ଲକ୍ଷ୍ମୀ ପୂଜାରେ ଆମେ ମୂର୍ ମାନେ ମାଟି କଲେକ୍ଟ କରୁଛେ କି ମାନେ ମାଟି ସଂଗ୍ରହ କରିବୁ। ଗୋଟେ ସ୍ଥାନରୁ ମାଟି ସଂଗ୍ରହ କରିକି ତାକୁ ଆମେ ଗୋଡରେ ଚକୁଟୁ ଚକୁଟିଲା ପରେ ସେ ଯୋଉ ଆମର ଯିଏ ଥାନ୍ତି ମିସ୍ତ୍ରୀ ସିଏ ମୁ ସିଏ ମୂର୍ତ୍ତି ବନାନ୍ତି। ଆଉ ମୂର୍ତ୍ତି ବନେଇଲା ପରେ ଆମେ ତାକୁ ମାନେ ଭଲସେ ଗୋଟେ ଜାଗାରେ ମାନେ ଭଲ ଭଲ ମାନେ ଗୋଟେ ଜାଗାରେ ଆମେ ତାକୁ ରଖିକି ପୂଜା ଫୁଜି କରୁ ଆଉ ଆମ ଗାଁ ଗାଁରେ ଏମତି ଗ୍ରାମ ଗ୍ରାମ
କଲ କାଟରେ।
ଆଉ ଗ୍ରାମ ଭୋଜିରେ ଗ୍ରାମ ଭୋଜିରେ ବିଭିନ୍ନ ପ୍ରକାର ଖାଇବା ଯେମିତି କିି ଆମର ଅନ୍ନ ତାପରେ ଡାଲମା, ଖଟା ହ ମିକ୍ସଚର, ପାଏସ, ପାମ୍ପଡ ଇତ୍ୟାଦି ସବୁ ହୁଏ।
ହଁ ହଁ ଆମ ଗାଁରେ ବି ସେମିତି ଦେଖିବାକୁ ଗଲେ ଦଶହାରେ ବି ଆମେ ସେମିତି ଭୋଜି ଦିଆଯାଏ ମୋ ସହିତ ମନ ନଥିଲା। କହିବା ଆମର ସେମତି ରୁ ସେଇ ମାନେ ଯାହା ବିି ଭୋଜି ଦବା କଥା ସବୁ ତି ହଜାର ଯାହା ପାସ୍, ଖିଚିଡି, ପଲଉ ଯାହା ହବାର ହେଇଯାଏ। ର ଆମର କଣ କରନ୍ତି ନା ନା ଲୋକଙ୍କୁ ଡାକିକି ସକାଳୁ ବାଣ୍ଟି ଦିଅନ୍ତି କାହିଁକି ନା ସମ
ଆଜ୍ଞା। ତ ଭାଇ ଆଉ କେମିତି କଣ ମାନେ ତମ ଦଶମରେ କେତେ କଣ ମାର୍କ ଥିଲା? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହଁ ଭାଇ ତମର ଦଶମରେ କେମିତି କଁ ମାର୍କ ଥିଲା?
ହଁ।
ହଁ ଭାଇ ମୁଁ କହିଲି ଆଉ ଦଶମ ଶ୍ରେଣୀରେ ତମର କେତେ ମାର୍କ କଣ ଥିଲା କଣ?
ଦଶମରେ ମୋର ଥିଲା ସେଇ ଆମର ଚାରିଶହ ପାଖାପାଖି ମାର୍କ ଥିଲା ଆଉ ତମର କେତେ ଥିଲା?
ଭାଇ ଆମର ସେଇ ପାଁଶହ କେତେ ଗୋଟେ ଥିଲା ଏମତି ପାଁଶହ ଦୁଇ କେ କେନି ପାଖାପାଖି ଥିଲା। ତ ଭାଇ ମାନେ ଯୁକ୍ତ ଦୁଇ କୋଉଠି କରୁଥିଲ?
ଯୁକ୍ତ ଦୁଇ ମୁଁ କରିଥିଲି ଆମର ଯାଜପୁରୁରେ ଗୋଟେ କଲେଜ ଅଛି ସେଇଠି ମୁଁ ଯୁକ୍ତ ଦୁଇ କରିଥିଲି। ଗୋଟେ ପ୍ରାଇଭେଟ୍
ମାନେ ସେ ବେସରକାରୀ ଶିକ୍ଷାନୁଷ୍ଠାନ ରେ। ଆଚ୍ଛା। ଆଉ ଭାଇ ତମେ କେ ରୋଷେଇ ଜାଣିଛ? ହ୍ୟାଲୋ।
ଆଉ ତ ଭାଇ ଏଇତ ହଁ କୁହ।
ଆଉ ଭାଇ ମୁଁ କହିଲି ତ ରୋଷେଇ ଫୋଷେଇ କିଛି ଜାଣିଚ?
ହଁ ରୋଷେଇ କରିବାକୁ ଗଲେ ସେମିତି ତ ଆମର ଆମେ ତ ପୁଅ ପିଲା ନର୍ମାଲି ଆମର ଏମିତି ଭଜ୍ ଜାଭଜି ହେଲା ଏଇଭଳିଆ ସବୁ ରୋଷେଇ ଆମେ କରିବାର ଆଉ କଣ ଥାନ୍ତା। ସମସ୍ତିଙ୍କ ଭଳିଆ ରୋଷେଇ କରିପାରିବାନି ନା ଆମେ
ହଁ।
ଆଉ ଏଇଥିପାଇଁ ତ କଲ କରିଥିଲେ ଆଉ ଏଇତ ଆମର ସମୟର ଅବଯୋଗ ଆଉ। କିଛି ବେଶୀ କହି ହଉନି ଏବେ ଖରା ବଳ ଟା ଆଉରି ବାଗ ଲାଗୁନି ଆଉ ଗରମ ଲାଗୁଚି ବହୁତୁ।
ହଁ ସେଟା ବି ଗୋଟେ
ହୁଁ। ହଁ
ହଉ ହଉ। ହଉ ଭାଇ ଶୁଭ ମଧ୍ୟାହ୍ନ ଆଉ।
ହଉ ଭାଇ ଶୁଭ ମଧ୍ୟାହ୍ନ।
ଆଜ୍ଞା।
ଆଜ୍ଞା।